ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି?
ଏ ବସିଛି ଆଉ କଣ କରିବି।
ଖାଇସାରିଲେଣି?
ନା ଖାଇ ହଁ ଖାଇ ହଁ ଖାଇ ସାଇଲୁଣି? ଖାଇକି ଏଠି ବର୍ଷାରେ ତ ଜୋର ହଉଛି। ସେ ଯାଇ ବସିଚୁ
ହୁଁ।
ଏବେ ଆପଣ କୋଉଠି?
ଏଇ ଆମ ଘରେ ବସିଚି।
ଆଚ୍ଛା। ଆଉ ଦେହ ପା ଭଲ ଅଛି?
ହଁ। ଏଇ ସେମିତି ଆଉ ଥଣ୍ଡା ଧରୁଚି ଦେହ ହାତ ପିନ୍ଧୁଚି।
ହୁଁ ଆଜିି କଣ ରୋଷେଇ କରିଥିଲେ?
ଆଜି ରୋଷେଇ ହେଇଥିଲା ଆଳୁ କଣ୍ଟାଏଣ ବାଇଗଣ ବିଲ ଜଣ ତରକାରୀ।
ଆଜ୍ଞା।
ଆଉ। ଭାତ ଭାତ ରାନ୍ଧିଥିଲି ଶାଗ ହେଇଥିଲା। ଆଉ ସେ ପତୁର ବୋହୁ ଡାଲି କରିଥିଲା କଲରା ଚିପ୍ସ କରି ଥିଲା ହେଲା ଆଉ ସେଇବନବି ସାଙ୍ଗ ହେଇକି ଖାଉଚୁତ ମୋ
ଆଜ୍ଞା।
ବି ଖାଉଚି ଆଉ ସେଠି ଖାଇ ଦେଇଥିଲି ତାଙ୍କ ସାଙ୍ଗରେ
ହୁଁ।
ଆଉ ତମକୁ କେନ୍ତି ଲାଗେ?
ମୁଁ ଖାଇଥିଲି ଭାତ ଡାଲି ପୋଟ ପୋଟଳ ଆଳୁ ଭଜା। ଆଉ ଭେଣ୍ଡି ଭଜା ଆଉ ଖଟା। ଏତିକି ଖାଇଥିଲି ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ ଟିକେ ଖାଇବି ଦେଖିଆ ମ୍ୟାଗି କରି ଖାଇବି ନେହେଲେ ବିସ୍କୁଟ୍ ପାଣି ଟିକେ ଖାଇଦେବି ଆଉ।
ଅଁ ହଁ। ଆଉ ଏ ମେଘ ସେ ଯୋଉ ମେଘ ଢାଳୁଚି ତ।
ଆଚ୍ଛା ଲାଇନ୍ ଲାଇନ୍ ଅଛି?
ନା ଲାଇନବା ପଳେଇଚି ସେ ଯୋଉ ଗାଁ ମାନେ କଞ୍ଜିବର ଲାଇନ ଯୋଉ ଇଏ ଲାଇନ ଟା ଅଛି। ଆ ଯୋଉ ବିପିଏଲ ଲାଇନ୍ ଟା
ଆଜ୍ଞା ଓହୋ ତାଲେ ଆପଣଙ୍କର ଲାଇନ ନାହିଁ।
ନା ଆମ ଅପା ଘର ଅଛି ଆମର ନାଇଁ।
ଓ ହୋ।
ଯେ ଅପା ଗୋଟେ ଏ ଯୋଉ ପାଚେଲା ଆମ୍ବ ଖାଉଥିଲେ ହେଲା।
ଆଜ୍ଞା।
ପୁରା ପାଚି ଯାଇଥିଲା ତାକୁ ଫ୍ରିଜରେ ରଖିଥିଲେ। ହେଥେରେ ଗୋଟେ ସେ ଆମ୍ବଟା ଖାଇସାରିଲା ପରେ ଯୋଉ ଟାକୁଆଟାକୁ ଥୋଇଦେଲେ। ହେଲା ତା ଦିହେରେ ଗୋଟେ ଫୋ-ଫୋକ ବାହାରିଲା। ସେଠୁ ପୋକ ବାହାରିଲା ହେଠୁ ଅପା ତାକୁ କଣ କଲେ ନା ଯାହା ଭାତ ଖାଇଥିଲା ସବୁ ବାନ୍ତି ଫାନ୍ତି କରି ପକେଇଲେ।
ଇସି
ସେ ଏମିତି ପାଚିଲା ଆମ୍ୱରେ କେତେ ପୋକ ଖାଇ ଦେଇେଥିବେ ମୁଁ କହିନି ତମେ ମରିଯିବ। ଆଉ ତୁ ଏମିତି ଖାଇଦଉଚୁ।
ନା ଏ-ଏ ପାଗରେ ଜମା ଆମ୍ବ ଫାମ୍ବ ଖାଇବା କଥା ନୁହଁ। ଝାଡା ଫାଡା ହେଇଯିବେ ବର୍ଷା ପାଗ ନା। ବର୍ଷା ପାଗ ନା ଆମ୍ବ ଫାମ୍ବ ବେଶୀ ଖାଇଲେ କିମ୍ବା ଛଣାଛଣି ଜିନିଷ ଖାଇଲେ ଖାଇବା ବେଟାଇମ ରଖିଲେ ଦେହ ପୁରା ଖରାପ ହେଇଯିବ।
ଆଉ
ଆପଣ ଆମ୍ବ ଖାଆନ୍ତି ନା?
ହୁଁ ମୁଁ ଆମ୍ୱ ସେମତି ଆମ୍ୱ ଉଁ ମତେ ଭଲ ଲାଗେନି କଞ୍ଚା ଆମ୍ବ ମତେ ଭଲ ଲାଗେ ପାଚିଲା ଆମ୍ବ ମତେ ଏତେ ଭଲ ଲାଗେନି।
କଞ୍ଚାଆମ୍ବ ରେ ଆପଣ ଆଚାର ଫାଚାର କରି ଜାଣିଚନ୍ତି ଆମ୍ବସଡା ଆଚାର
ହଁ ମୁଁ କରିଥିଲି ଆଚାର ଆଉ ଆଚାର କରି ତ ରଖିଥିଲି ଛୁଆ ଖାଇଦେଲେ ଅଧା ଛାତଉପରେ ଆଉ ଅଧା ରଖ୍ ଥିଲି ମୋ ଝିଅ ତାର ବୋହିକି ଖାଉଚି ସାନଟା।
ଆଚ୍ଛା।
ଆଉ ଆମ୍ବୁଲ ବି କରିଥିଲି ତାକୁ ବି କେତେ ଖାଇ ଦେଲେ ଆଉ ଅଳ୍ପ ଥିଲା ତାକୁ ଆଣିକି ଡବାରେ ପୁରେଇକି ରଖିଚି। ତେନ୍ତୁଲି ଆମ୍ୱ ବୁଲ ସବୁ ଆଚାର କରିକି। ଆଛାର ଆମ୍ୱକୁ ବାସ୍ ସେ କା ଧୋଇ ଧୁଆ ଦବ ତାପରେ କାଟିବ କାଟିକିନା ତାକୁ ଫେରେ ଧୋଇଦେବ କଷ ପାଣିଟା ପଳେଇଯିବ ଧୋଇଦୋଇକି ତାକୁ ଲୁଣ ପାଣିରେ ପକେଇଦବ। ତାପରେ ତାକୁ ଟିକିଏ ଶୁଖେଇଦବ ଦର ଶୁଖିଲା ହେଇଗଲା ପରେ। ତାପରେ ଗୁଡ ହଁ ଗୁଡ ଆଣିବ ଗୁଡ ଆଣିକି ଗୁଡଟା ମାନେ ଯେମିତି ଫୁଟିବ ମାନେ ଚୁଲିରେ ବସ ସେଇ ଦବ ଗୁଡଟାକୁ ଯେମିତି ଟିକେ ଫୁଟିବ ତାପରେ ସେ ଆମ୍ବକୁ ଢାଳିଦବ। ଆମ୍ବକୁ ଢାଳିଦବ ଆମ୍ବଟା ଟିକେ ଶାଙ୍କୁଳିଲା ଭଳିଆ ହେଇଗଲେ ତାପରେ ଯୋଉ କୋଣରେ ଏଇ ଯଉଁ ମସଲା ରଖିଥିବ ଲଙ୍କାଗୁଣ୍ଡ। ଜିରା ଗୁଣ୍ଡ, ମେଥି, ଜୁଆଣି।
ଆଜ୍ଞା।
ସବୁ ଗୁଣ୍ଡ ଦେଇଦବ ଲୁଣ।
ହୁଁ।
ଗୁଣ୍ଡ ଦେଇ ଦେଇକି ତାକୁ ମାନେ। ଉଁ ଖରିକାରେ ଏପଟ ସେପଟ କରୁଥିବ ସେ ଯେମ ମିତି ଟିକେ ହେଇ ଆସିବ ତାକୁ କାଢିକି କାଢିକି କୁଲାରେ। କଦଳୀ ପତ୍ର ବିଛେଇ ଦେଇକି ମାନେ ତାକୁ କାଢିଦବ କାଢି ଦେଇକି ତାକୁ ଦି। ତିନି ଖରା ଦେଇ ଦେଇକି। ଦିଇ ତିନି ଖରା ଦେଇଦେଇକି ତାକୁ ବମ୍ ଭିତରେ ପୁରେଇଦବ। ପୁରେଇଦେଲା ପରେ ତିନି ଚାରି ଦିନ ରଖିଦବ ଚାରି ଦିନ ପ ପରେ ତାକୁ ସୋରିଷ ତେଲ ଯୋଉ ଗରମ କରିଦବ।
ହଁ।
ସୋରିଷ ତେଲ ଗରମ କରିକି। ତାକୁ କଣ କରିବ ଏଇ ଯୋଉ ଗୋଟେ ପ୍ଲେଟକୁ ଓଜାଡି ଦବ ଯୋଉ ତାଟିଆ ହଉ କି। କଂସା ହଉ ଯଉଥିରେ ଓଜାଡି ଦବ ସିଏ ଥଣ୍ଡା ହେଇଗଲେ ତାପରେ ସେ ତେଲକୁ ତା ଦିହରେ ଦେଇଦବ। ଦେଇ ଦେଇକି ତାକୁ ଖାପ ଦେଇକି ରଖିଦବ। ହେଲା ଆଚାର ସେଟା ବର୍ଷକ ପ ଯ୍ୟତେ ରହିବ କିଛି ଖରାପ ହବନି ଯେ ଯେତେବେଳେ ମନ କଲେ ବି ମାନେ ପଖାଳ ସାଙ୍ଗରେ କି ଗରମ ଭାତ ସାଙ୍ଗରେ। ଲୋକ ତ ପ୍ରାୟ ଗରମ ଭାତରେ ଆଚାର ଟା ଖାଆନ୍ତି।
ହୁଁ ହୁଁ ହୁଁ।
ଗାଁରେ ମାନେ ଖାଆନ୍ତି ପଖାଳରେ କିନ୍ତୁ ବଜାର ସବୁ ଜାଗାରେ ଗରମରେ ବି ଖାଆନ୍ତି ଖଟାଟା ବେଶୀ ଭଲ ପାଆନ୍ତି। ଡେଲି ବି ଜଣେ ଜଣେ ଅଛନ୍ତି ଡେଲି ଖଟା ଖାଇବେ କିଣିକି ଆଣିକି ନ ବନେଇକି ନିଜେ ଗାଜର ଆଉ ଯୋଉ ବିଟି। ଆଉ କାଶକମ ଯୋଉ ଲଙ୍କା ଆଉ ଲେମ୍ବୁ ଚୁପୁ ଚୁପୁଡିକି ସେମାନେ ବି ଆଚାର କରନ୍ତି ସବୁଦିନେ ଖାଇବା ପାଇଁ ବଜାର ଟାଉନ୍ ମାନଙ୍କରେ।
ହୁଁ ହୁଁ ହୁଁ।
ହୁଁ।
ଏମିତି ବି। ଏମିତି ବି ଆଚାର ଅଛି ଛୁଇଁ ଆଚାର ସଜନା ଛୁଇଁ କଲରା। ଆଚାର ଆଉ ଲଙ୍କା ଆଚାର କୋଳି ଆଚାର।
ହଁ ଯେ ଯେମିତି ବନେଇ ପାଇଲ।
ଭେଣ୍ଡି ଆଚାର।
ଭେଣ୍ଡି ଏ ଯୋଉଁ ଖାଉନାହାନ୍ତି କନ୍ଦୁମୂଳ।
ହଁ।
କନ୍ଦମୂଳ, ଗାଜର, ବିଟ୍, କଞ୍ଚାଲଙ୍କା ଏସବୁ ପକେଇକି ମାନେ ସିଝେଇଦେବ।
ଅଳ୍ପ ସିଝେଇକି ତା କୁ ଖରାରେ ଦି ଖରା ଦେଇଦେଇକି ଟିକେ ସାଉଁଳି ମଲା ପଇଲେ ତାପରେ ଆଣିକି ତାକୁ ଡବାରେ ଲେମ୍ବୁ ଚୁପୁଡ଼ିକି ରଖିଥିବ ରସ। ଦେଇଦବ ସବୁ ମସଲା ଦେଇଦବ ଦେଇ ଦେଇକି ତାକୁ କଢ଼େଇରେ ଟିକେ ଅଳ୍ପ ଚିନି ହଉ ଗୁଡ ଏମିତି ପ୍ରାୟ ଦିଅନ୍ତି ତେଲ ବି ଦିଅନ୍ତି ଗୁଡ ଅଳ୍ପ ଦିଅନ୍ତି। ଦେଇକି ତାକୁ ଇଏ ଗଲା ଭଳିଆ ମାନେ ନୁଟପୁଟିଆ କଲା ଭଳିଆ କରିଦିଅନ୍ତି। କରି ଦେଇକି ତା ପାଣି ଅସଂ ଟା ମରି ସାଇିଲଲା ପରେ ତାକୁ ହେଇଦି ଖରା। ଫ ବ ଭିତରେ ପୁର ଦେେଲେ ପୁରୀ ଦେେଲେ ସିଏ ବି ବର୍ଷା ଦିବସ ରହିବ ସେ ଭିତରେ କିଛି ନଷ୍ଟ ହବନି।
ହୁଁ।
ଆଉ।
ଆଚାର ଟାକୁ ଆଚାରଟାକୁ କାଚ ଜାର ରେ ରଖିଲେ ବେଶୀ ଦିନ ରହିଯାଏ ନାଇଁ କି?
ହଁ ପାଷଟିକି ଦବା ରେ ବି ରହିଯାଏ ବର୍ଷେ। ନାଇଁ କିଛି ହୁଏନି ସେଟା ଯୋଉ ଗରମ କରିକି ସୋରିଷ ତେଲ ଟା ଦିଆହେଲା
ଆଜ୍ଞା।
ସେ ସେଇଥିପାଇଁ ସେଟା ଆଚାରଟା ନଷ୍ଟ ହୁଏନି।
ହୁଁ ହୁଁ।
ଆଉ ଗୋଟେ କଣ ମିଳୁଛି ହେଟା କଣ ପାଣି ଭଳିଆ ହେଟା। ମ ତ ମନେ ନାଇଁ। ସେଇଟା ବି ବିକ୍ରି ହଉଛି ସେଇଟାକୁ ବି ଆଣିକି ଦେଇଦେଲେ ଆଚାରରେ ଏ ଆଚାର କିଛି ନଷ୍ଟ ହବନି।
ଆଛା ଯାହା ହଉ ଆପଣ ଆ ଆଚାର ଫାଚାର ସବୁ ବନେଇବା ଶିଖି ଛନ୍ତି। ଆମ୍ବ ଶଢା ବନାନ୍ତି ନା?
ହୁଁ ଆମ୍ବ ସାରା ଧର ପାଚଲା ଆମ୍ବ। ତାକୁ ଧର ନଖାଇଲ ସେ ଆମ୍ବ ଗୁରା ସଡିଗଲା। ତାକୁ ଆଉ ଚୋପା ଛଡେଇକି କଂସା ରେ ପାଣି ଅଳ୍ପ ଦେଇକିନା ତାକୁ ଭେଦେଇ ଦବ ଗୋଟେ ଡ଼ିସ ରେ ତାପରେ ସବୁ ଚକୁଡି ଦବ। ଚକୁଡି ଦେଇକି ସେ ଯୋଉ ଆମ୍ବ ରସ ବାହାର କରିଦେଲ। ତା'ପରେ କଢେଇ ବସେଇ କି ତାକୁ ପାଣି ଟା ମାରି ଦବ। ଆମ୍ବ ଦିହରେ କଢେଇ ବସେଇଲା ଯେତେବେଳେ ଯଦି ତମର ଚିନି ଦେବା କଥା ଅଳ୍ପ କିଛି ଚିନି ଦବ କାହିଁକିନାଆମ୍ବିଳି ଆମ୍ବ। ମିଠା ଆମ୍ବ ହେଇଥିଲେ ଦବାକୁ ପଡିବନି କିନ୍ତୁ ଆମ୍ବିଳି ଆମ୍ବ ହେଇଥିଲେ କିଛି ଚିନି ଦବ। ତାକୁ କଢେଇରେ ମାରିଦବ। କଢେଇରେ ମାରି ଦେଇେଇକି ତା ପାଣି ଅଂଶ ଟା ଯୋଉ ତାପରେ ତାକୁ ଆଉ କଦଳୀ ପତ୍ରରେ ତେଲ ମାରିଦବ। ତେଲ ମାରିକି ପକେଇଦବ। ସିଏ ଯୋଉ ଖରାରେ ଢାଳି ଶୁଖେଇବ। କୁଲାରେ ହଉ କି ଥାଳିରେ ହଉ। ତେଲ ମାରିକି ଢାଲି ଦେଲ ସେ ଶୁଖୁଥିବ। ତାକୁ ଓଲଟ ମାନେ ନଉଟେ ଦଉଥିବ ଫେର ତାକୁ ଥାପଡେଇ ଦଉଥିବ। ଏ ହେଇକି ସେ ପନ୍ଦର ଦିନ କି ଆଠ ଦିନ ଶୁଖିଲେ ପୁରା ଶୁଖିଯିବ। ତମର ଆମ୍ବସରା ହେଇଗଲା ଆଉ କଣ ତାକୁ ଗାଟି ଦବ ପିସ୍ ପିସ୍ କରିକି। ଡବାରେ ପୁରେଇ ଦବ ଯେତେବେଳେ ମନ ହେଲା ଖଣ୍ଡେ ହେଇ ଆଣି ଖାଇଲି। ଆଉ ପଣଷ ହେଇପେ ଗଣେଶ ଘରେ ଆମ୍ବ ଯା ହଉଛି, ଲେ ଚୁପୁଡା ହେଇକି ପଣସ ରସ ରୁ ପା ତା ପଣସ ପ୍ରାୟ ଲୋକଙ୍କ ଘର ହଁ ପ୍ରାୟ ଲୋକ କୋଉ ଆମ୍ବ ସରାରେ ଯଉ ପଣସ ଆମ୍ବ ମିଶେଇ ଦିଅନ୍ତି ହେଲା
ଭଲ ଲାଗେ?
ଚକୁଡିକି ରସ ହଁ।
ଆଚ୍ଛା।
ଏବେ ବି ଭଲ ଲାଗେ ଏ ତାକୁ ଚକୁଡିକି ସେମିତି ଇଠା ବାହାର କରିକି ତାକୁ ଆମ୍ବସରା ବି ସେମିତି କରନ୍ତି ଯ ମାନେ କଢ଼ାରେ ଢାଳିକି ବି ଗରମ କରିକି। ପାଣି ରାସ ଟା ମରି ସାଇଲା ପରେ ଥାଳିରେ ତେଲ ମାରଦେଲୁ ଖରା ଜୋର ହେଲା ଛାତରେ ପକେଇ ଦେଲୁ ସେ ଆଠ ପନ୍ଦର ରହିଲେ ଶୁଖି ଯାଇଥିବ ହେ ଆଇିଲୁ ସିଏ ବି ଆମ୍ବ ସାରା ହେଇପାରିବ। ଆଉ। ଏମିତି କରିକି ଖାଆନ୍ତି ଆଉ।
ମୁଁ ପ୍ରଥମ ସମୟ ଶୁଣିଲି କି ପଣସରେ ବି ଆମ୍ବସରା ହୁଏ।
ହୁଁ ପଣସ ରେ ବି ଆମ୍ବସାରା କରିପାରନ୍ତି।
ଯାହା ଆଉ ବଢିଆ ଆଉ।
ଆଉ ଏଇ କୋଳି ଚକ ଆଜ୍ଞା।
ହୁଁ ମୁଁ ଲେମ୍ବୁ ଆଚାର ହଁ
ଲେମ୍ବୁ ଆଚାର ବି ଧର ଲେମ୍ବୁକୁ ଉ ଗରମ ପାଣିରେ ପକେଇ ଦେଲ ଅଳ୍ପ ମାନେ ପଡିବ ବେଶୀ ସିଝିବନି। ଦରଟିଆ ଲେମ୍ବୁ ହେଇଥିବ ତାକୁ ଗରମ ପାଣିରେ ପକେଇ ଦେଲେ ତାକୁ ଦି ଖରା ଦେଇଦବ ଦେଇ ଦେଇେକି କାଚ କାଚ ବମ୍ ଭିତରେ ପକେଇଦବ। ପକେଇ ଦେଇକି ସୋରିଷ ତେଲ ଢାଳି ଦବ ତା ପରେ ଢାଳି ଦେଲା ପରେ ସବୁ ମସଲା ଦେଇଦେବ ସେମିତି ଗରମ କରିିକି ସୋରି ତେଲ ଦବ ସବୁ ମସଲା ଦବ ତାକୁ ନଉଟ ପଉଟ କରିଥିବ ସିଏ ଏମତି ଦି ଦି ତିନି ଦିନ ଯିବ ତେଲ ଟାଣିବ ତାକୁ ନେଇକି ଖରାରେ ଥୋଇଦେବ ସେ ଦି ଖରା ଖନ୍ତର ଯେମିତି ଖାଇବ ତାକୁ ଆଣିକି ରଖିଦବ ସେ ସେ ରହିବ ସେ ଆଚର କିଛି ହବ ନାହିଁ ଯେମିତି ରସଗୋଲା ଟାଇପ୍ ର ଗୋଟା ଲେମ୍ବୁ କଲେ ରସଗୋଲା ଭଳିଆ ଲାଗୁଥିବ ଯେତେବେଳେ ମନ ଗଲ ଗୋଟେ ଆଣିଲ ହେ ଖାଇଲ ସିଏ ବି ବଢ଼ିଆ ଲାଗେ।
ହୁଁ। ଯାହା ହଉ ଆପଣ ଏତେ ସବୁ ଅ ଆଚାର ବନାବନି ଶିଖିଛନ୍ତି ଭଲ ଲାଗିଲା ଶୁଣିକି।
ହୁଁ।
ଏଥର ସବୁ ଜିନିଷ ଶିଖୁଛନ୍ତି ଭଲ ଆପଣ ବି ବିକ୍ରି ଫିକ୍ରି କରନ୍ତି ନା କରନ୍ତିନି।
ନା ମୁଁ ଘରେ ବନାଏ ଖାଇବା ନାାଇଁ ବାପ ଘରେ ବି ବନଉଥିଲି ଆଉ ଏଇଠି ଆସି ଆସିକି ବି ଯେତେବେଳେଇ ମନ ହେଲା ଆମ୍ବ ଟାଇମ୍ ରେ ଏଇ ବନେଇଦେଲି। ହେ ନେମ୍ବୁ ତ ଏତ୍ ଏତେ କୋଉଠି ଆସିବନି ଆମ ବାପଘରେ ଲେମ୍ବୁ ଗଛ ଆଛିି ଶାୁୁଶୁଘରେ କୋଉଠି ଲେମ୍ବଗଛ ଆଶିବ ଦସ ଟାରେ କିଣିଲୁ ତିନିଟା ନେମ୍ବୁ ଖାଇଲୁ।
ହୁଁ, ହଁ ସେଟା ବି ଠିକ୍ କଥା। ଲେମ୍ବୁ ଗଛ ବି ଏତେ ନୁହେଁ ଆଉ ଲେମ୍ବୁ ର ଦାମ୍ ଟା ବି ଅଧିକା
ଅଧିକା ବାପ ଘରେ ଏଇ ଲେମ୍ବୁ ଯେତେବେଳେ ମନେ କଲେ ଦି ଗଣ୍ଡା ତିନି ଗଣ୍ଡା ଦେଲେ। ଏଇ ର ରଖିଲୁ ଦିଟା କାହାକୁ ହେଇକି କହିଲି ହେଇ ତାଙ୍କୁ ଦିଟା ଦେଲୁ। ଆଉ ଆ ଚାର କରିକି ଆଉ ଖାଇ ହବ ନା?
ହୁଁ।
ଆଉ କହ କ ହ୍ୟାଲୋ।
ନା ସେଇଆ ସେଇଆ ଯାହଉ ବଢିଆ। ପାମ୍ପଡ଼ ଫାମ୍ପଡ଼ ତିଆରି କରି ଶିଖିଛନ୍ତି ନା ସେଇ ଗୁଟା କିଛି ଶିଖି ନାହାଁନ୍ତି?
ନାଇଁ ପାମ୍ପଡ଼ ଏ ମ